ପାଉନି ସେ ଦଶ ମିନିଟ। କେ କହଅନି କେ
ସୁଵିଲା ସୁଵିଲା କଣ୍ଢେଇ ଦେଇଚ ପିଲାଟା ଗୁଡେଇ କି କଥା ହେଉଥିଲା ନି ର
କେଜାଣି ସେତାତା ଫୋନରେ ନେଟ ପାଉଛି ମୋ ଫୋନ ରେ ପାଉନି ବା। ତାଙ୍କର ସବୁ ଝିଅ ମୁଁ ଆସିବାର ପଶିନି ମୁଁ ଏପଟ ଘରେ ଅଛି ନା ଏସି ଘରେ ତ ଟୋଟାଲେ ଯାଇନଥାନ୍ତା କଲ ଏ ଘରେ ଯାଉଛୁ କଲ। ଏଇ।
ତୁ ଆଇଲୁ କେତଅଳେ?
କଣ?
ହ୍ୟାଲୋ ତୁ ଆସିଲୁ କେତେବେଳେ?
ଆଇଲିି କାଲି ସନ୍ଧ୍ୟା ଛଅଟାରେ।
ଉହୁଁ।
ତ କାଲି କେତେବେଳେ ଆସିଵ।
ମୁଁ କାଲି ଯିବି ସାଢେ ଆଠଟା ଚାରଟା ଚାରିଟା ଖଣ୍ଡେ ହେବ ଯିବି ଆଉ। ନ ନାଇଁ ସକାଳୁ ଯିବି ଆଉ।
ହଁ ତ ଖାଇଥିଲେ କଣ?
ମୁଁ ଖାଇଥିଲି ଚାଉମିିନ ଖାଇଥିଲି ତୁ କଣ ଖାଇଲୁ।
ଥିଲା ପୂଜା କଣ ପଠାଥିଲା, କି? ବାଣିଜ୍ୟ ମେଳାନା କି ମେଳା ନେଇକି ଆସିଲ ଗୁ୍ପୁ। ଚୁପ ଚାଟ ଏୟା ଆଉ।
ଏ ମେଳା ସବୁବେଳେ ପଡୁଛି, ଯୋଉଠି ଦେଖୁ ବାଣିଜ୍ୟ ମେଳା ପୁସ୍ତକ ମେଳା। କିଛି କାମ ନାହିଁ, ଏଠି ପକେଇଉଛି।
ଆଉ ମୁଁ ପଢୁନି, ଆଉ ପାଇବି କୋଉଠି ଠିକ କଥା କହୁଛନ୍ତି ଆଉ। ସେଉ ଭାଇ ପୂଜା, ଏଇଠି ପଡୁଥିଲା। ଭାଇ ଫୋନ କ ମୋ ଫୋନ ଫୋନ କଲେ ସେଥି ପାଇଁ। ମୁଁ କାଟିଦେଲି, ସେ କଥା ହେଉଛନ୍ତି ତା ସହିତ।
ତୁ ଓଜି ପୋଲିସ ଆପ୍ଲାଏ କରୁଛୁ।
ହଁ ଆପ୍ଲାଏ କରିବି ବୋଲି, ଅଧା ଆପ୍ଲାଏ କରିଛି। କାଷ୍ଟ ସାର୍ଟିଫିକେଟ ମିଳିଲେ ମୋର ସେ କାଷ୍ଟ ସାର୍ଟିଫିକେଟ ରେନୁ ହେଇନି ରେନୁ। ସାର୍ଟିଫିକେଟ ପାଇଁ ପକେଇଥିଲି, ଆଜି ବାପା ଯାଇକି ଆର ଆଇ ସହିତ କଥା ହେଇକି ଆଇଲେ। କାଲି କାଷ୍ଟ ସାର୍ଟିଫିକେଟ ବାହାର କରିକି, ପୁଣି ଇନ୍ତି ଅଧାରୁ ପକେଇବି ଆଉ।
ଏତେ ଯାତ୍ରା ତ ଏକ୍ଜାମ ଟାଇମରେ ଅଛି।
ହଁ ବା ଛଅ ତାରିଖ ଲାଷ୍ଟ, ମୁଁ ସେ କାଷ୍ଟ ସାର୍ଟିଫିକେଟ।
କେତ ତାରିଖ ଲାଷ୍ଟ, ଛଅ ତାରିକ ଛ ତାରିକ ରେଜଷ୍ଟ୍ରସନ ଲାଷ୍ଟ ଆପ୍ଲାଏ ଦେଖେ। ହଁ ରେଜିଷ୍ଟ୍ରେସନ କରିଥିଲା, ଆପ୍ଲାଇ କେତେ ତାରିଖ ହଁ। କରିବା କଥା, ନା ବୁଲୁଛୁ।
ସେରା କିଏ ପନା କରିଥାଉଛି ଜା ଆବେ ଇଏପା କଥା କଟିଯିବ ତା ଭିତରେ। ଓ ଜେ ଇ କଣ ହେଲା? ଓ ଜେ ଇ ରି ରେଜଲ୍ଟ ବାହାରିଲାଣି ବା। ଯା ବେ ତେଷଠି ମାର୍କ ଅଛି, ତେଷଠି ସ୍କୋରରେ ତେଷଠି ମୋର।
ହଁ କୁହ କହୁଥିଲେ କରିଦେବେ ଫେଲ ଇଏ ସିଏ।
ସେ ଚୋପା କରିବେ, ଶଳା ଡରଉଥିଲେ ଆଉ।
ସେୟା ଆଉ। ତୁ କଣ ରୋଷେଇ କରି ଖାଉଛୁ ନା କ୍ୟାଣ୍ଟିନରେ ଏ ଯୋଉ ଏଠି ହଷ୍ଟେଲରେ?
ହଷ୍ଟେଲରେ।
ହଁ ହଁ। ତମ ପିଲା ସବୁ ଯାଇ ଖାଉ, ଶହେ ଶହେ ତୁ ଯିବୁ ଆଣିବା ପାଇଁ ଆମ ଭିଣେଇ, ଭିଣେଇ କଣ? ବ୍ଲେଜର ପିନ୍ଧିକି ଆସିଲେଣି। ଓହୋ ହଁ ଭାଇ ସେ ଏମିତି ହଉଚନ୍ତି ରାଗ ସଉନି। ହେଇ ହ୍ୟାଲୋ।
ହଁ।
ସେ ମାଉସୀ ସେଦିନ କେମିତି ଗଳି ପଇଲା?
ଆରେ ସିଏ ଯୋଉ ବାଲ୍ଟିଟାକୁ ଧରିଥିଲା ହେଲା ବାଲଟିରେ ଫୁଲ ଚାଉଳ ହେରିକା ପଇଚି, ସେ ତାକୁ କଣ କରିଚି ଧରି ଥିଲା ଅଂ ସେ ମାନେ ସାଇଜ ହବ କଣ ସେ ହାତରୁ ବାଲଟିଟା ଖସିଗଲା। ସେ ମୁଣ୍ଡଟାକୁ ଯୋଉ ତା କଭରଟାକୁ ଧରିଦେଇଚି, ସେ କଭରଟା ଧଡ୍ କିନା ସେ କଭରଟା ସାଇଡରୁ ଧରିଚି ସେଇଟା ଖସିଗଲା। ହେଲା ସେଇଟା ଯୋଉ ଖସିଗଲା ନା ନା ନା ଗାଡି ସ୍ପୀଡି ନଥିଲା, ସିଏ ଗୋଟେ ହେବି ଜିନିଷ ଅଛି ସାଇଡକୁ ଟାଣୁଚି ନା, ସିଏ ଫାଳିକିଆ ବଇଚି ଏକରେ, ପୁଣି ସେଉ ଚାଉଳ ବସ୍ତାଟା ବି ଫାଳିକିଆରେ ଅଛି। ଗାଡ଼ି ଟାଣୁଚି ମୁଁ ମୋର ସ୍ଲୋ ସ୍ଲୋ ଯାଉଛି। ସେ ତାର କହିଲା, ମୁଁ ଗାଣ୍ଡୀ ସାଇଜ କରିବି କଣ ସାଇଜ କରୁଥିଲା ଏକାଥରେ ଆଉ।
କିଏ ଆଇଚି?
ହଁ କଣ ଟା ଯୋଉ ଇଏ ବା ରିଙ୍କୁ ଭାଇ ଆସିବେ କାଲି ତ କଥା ହଉଛି,
କାଲି କେତେବେଳେ ଆସିବେ?
ଭାଇ କାଲି ସକାଳେ ଆସି ପହଞ୍ଚିବ। ଆଜି ଆଇଲେଣି ଭାଇ କୋଉଠି ଏବେ?
ବସରେ ଆଉଚନ୍ତି?
ବସ୍ ବସ୍ ରେ ବୋଧେ।
ପଚାରିଲୁ।
ସେ ଗପୁଚନ୍ତି ବା। ସେ ବସ୍ ରେ ଆସୁଛନ୍ତି ଭାଇ ନା ଟ୍ରେନ୍ ରେ? ବସରେ ହଁ ବସରେ ଆସୁଛନ୍ତି। ବସରେ
ଆଚ୍ଛା ଆଚ୍ଛା।
ରାତିରେ କଣ ଖାଇଆ?
ରାତିରେ କଣ ଖାଇବାକୁ, କାବୁଲି ଛୋଲା ହେରିକା କରିଥିବେ ଆଉ।
ସବୁଆଡେ ତ ସେ କାବୁଲି, ବୁଟ, ଚଣା ଗଲେ ପ ପଚାରିବି? ଏଇରା ପୁଅ ପିଲାଙ୍କୁ ପଇସା ନ ଦେଲେ ସେ ଯାହାବି ହଉ ଟଙ୍କା ପାଞ୍ଚ ଛଅ ହଜାର ଯେତିକି ହଉ ନଦେଲେ ସେ ରହି ପୁଅ ପିଲାଙ୍କୁ କଷ୍ଟାଣ୍ଟ ଦଉନାହାଁନ୍ତି ନା, ହଁ ଟିକେ ସେଠି ରହିଆ ଖାଇଆ ଖର୍ଚ୍ଚଟା ଉଠି ଯାଉ ସେଣିକି ନ ବଞ୍ଚୁ, କାମଟା ଶିଖି ଗଲେ ସେ ସେଣିକି ଯା ଇଏ ହବ।
ଆରେ ମୁଁ ମୁଁ ତୁ ମୋତେ କହିଥିଲୁ ସେ ହଉନଥିଲା। ମୁଁ ସିଏ ଯେତେବେଳେ କହିଲା, ମୁଁ କହିଲି ପଚାରେ ଦେଇକି। ଯଉଛି କଣ?
ସେତେବେଳେ ମୁଁ ବସ୍ ରେ ଆସୁଥିଲି ଘରକୁ ଆଉ କଣ ପଚାରିବି ମୁଁ ଗଲେ ପଚାରିବି କାଏ ଯଦି ରଖିଦଉଥିବେ କାହିଁ କହିଲୁ? ଏବେ ଯୋଉ ବାହାରିଛି ପିଲା ସବୁ ମାନେ ପଳେଇ ଯାଉଛନ୍ତି ପଢ଼ିବା ପାଇଁ। ହେଲା। କାଳେ ଯାଉଥିଲା ହେଲା।
ହୁଁ ହୁଁ।
ହେଇଥିବ।
ତୁ ତୁ ଯିବୁ କଉଦିନ?
ତିନି ଚାରିଖ୍
ତ ଛୁଟି ଏତେ ଦେଇଦଉଛନ୍ତି।
ଦେବେନି କଣ ମୁଁ ରଜ ଫଜ ଛୁଟି ନେଇନଥିଲି ସେଥିପାଇଁ ନେଇଗଲି ଆଉ।
କି ଜବରଦସ୍ତି ପଳେଇ
ପ୍ରାକ୍ଟିକାଲ ସରି ଗଲାଣି?
ହୁଁ ପ୍ରାକ୍ଟିକାଲ ହେରିକା ସରିଲାଣି।
ସେଇ କେନ୍ଦ୍ରାପଡ଼ା ଡି କୁ ଯାଉଥିଲା।
ହଁ।
ହଁ ତମେ ପୁଣି ଆଉ ଦିଟା ସେମିଷ୍ଟାର ସରୁ ସରୁ କେତେଦିନି?
ଏଇ ଯେତେବେଳେ ସେ ସତେଇ ସତେଇଶି ଫାଷ୍ଟ ଭିତରେ ସେ ସାରିଦବ।
ଓ ହ।
ଚାରିବର୍ଷ ମାନେ ଚାରିବର୍ଷ ସାରିବ କିନ୍ତୁ ଲେଟ୍ କରୁଛି ଆଉ। ଦିଟା ଜଲ୍ଦି ଜଲ୍ଦି କରିଦେବ ତିନିଟା ଅସ୍କିିକୋଟା ଅଛି ଯୋଉ ସେ ଆଉ ଦିଟା ସେମିଷ୍ଟାର୍ ରହିଲା।
ହଁ ହଁ ମୋର ସରି ରେଜିଷ୍ଟ୍ରେ ନା ଆସି ମୁଁ ବା ମୋର ସବୁ ସରିଯାଇଛି ଆଉ ଚିନ୍ତା ନାହିଁ।
ତୁ କରିବୁ।
ନା ମୁଁ କରିବିନି ପୋଷ୍ଟ ପାଠ ସାଠ ତ ପଡୁ଼ନି ଖାଲି ନା କୁ ପଢିଦେଲେ କଣ ହେ ମୁଁ କରିବିନି ବେକାର। କଣ? ନା ଜମା ନ ନେ ସେ। ହେଲା।
ହୁଁ।
ମାଉସୀ ବୋଧେ ଆଁ ଆଁ
ମାଉସୀ କଣ କରୁଛି?
ହାଲୋ ବୋଉ କଣ ସେ ସୋମ୍ ଯୋଉ ଚୁଙ୍ଗୁଡି ଘେରି କରିନଥିଲା ସେ ଘେରିରୁୁ ଚୁଙ୍ଗୁଡି ପଠେଇଛି ବୋଉ ସେୟାକୁ ଧୁଆ ଧୁଇ କରି ରଖୁଛି।
ଓହୋ ତ ଗୋଟେ ଚୁମୁଡ଼ି ହେଇ
ଘେରି କରି ଚୁଙ୍ଗୁଡି କେତେ ଥର ବେପାର ମାନେ ବିକି ସରିଲାଣି ତାର ବୋଧେ ଏଇ ଯୋଉ ଘେରିଟା ଏଇଟା ଲାଷ୍ଟ ଥର ଧରା ହେଲା ତାର ସବୁ ସରିବା ପୁଣି ଆଉ ଥର ନୂଆ ପୋଡି଼ବ।
ହଁ।
ତ ସଇଲାଣି ତାର। ହୁଁ। ହଁ ମାଉସୀ ବୋଧେ ଆସିବ ସୋମବାର କଣ କହୁଥିଲା।
ହଁ ସେ ସୋମବାର କଣ କହୁଥିଲୁ ତାର କଣ କାମ ଅଛି। ହଁ, କାମ ଅଛି କଣ କହୁଥିଲା। ହେଲେ ସୋମବାର, ନହେଲେ ଯିବି।
ଓ, ହୋ। ଯାଇଥିଲୁ ମାମୁଁ ଘରକୁ ତୁ?
ହଁ।
ଅଜା ଗଲେ ନା ରହିଲେ?
ଅଜା ଆଜି ଅଛିିବା କଣ କାଲିକି ଯିବ। ସାଙ୍ଗେ ଗାଡି ଆଜି ଗଲାନି। ଯାହା ସାଙ୍ଗେ ଯାଏ ନା, ସେ ଯଉ ଲୋକଟା କେମ ନବାକୁ ଯାଏ।
ବୟ ଅଜା, ବୟ ଅଜା।
ହଁ, ସିଏ ଗଲେନି କଣ, ତାଙ୍କ ଗାଡି ଆଜି ଖରାପ। ଯେ, ହ କାଲିକି ଜୀବ।
ହଁ ଇଏ ଖାଇବ, ଇଏ କରିବ ଆଉ। ସେ ତାଙ୍କ ଝିଅତ ବାହା ହେଇଗଲେ। କିଏ ଦବ?
ପାଣି କିଏ ଦବ? କିଏ ଜାଣେ, ସିଏ ଜାଣିଥବ।
ହୁଁ।
ମଦ ଖାଲି ଟିକେ ପିଇବ, ଶୋଇପଡିଛି ଟାଙ୍କେ ମଦ ପିଇଛି।
ଶ-କିଏ, କିଏ?
ପୋଡା, କାଲି ନେଇକି ଯାଇଥିଲି। ମଟନ ନେଇକି ଯାଇଥିଲି। ମାଛ ନେଇକି ଯାଇଥିଲି। କାଲି ବୋଉ ଥିଲା। ମୁଁ କେନ୍ଦ୍ରାପଡାରୁ ଗଲି, ମଟନ ଆଉ, ମାଛ ନେଇ ଗଲି। ନେଇଗଲି, କଲି ରୋଷେଇ କଲି। ବୁଢା ଖାଇଲା। ଖାଲି ପିଇକି ଶୋଉଛି। ଆଉ କାମ କିଛି ପାରୁନି।
ଖାଲି ଅର୍ଡର ମତେ। ମାମୁଁ ଯାଇକି, ଭିଡିଓ ଶୋଇକିନା ଭିଡିଓ କଲ କରିକିନା କହୁଛିିନା ଏ ଏଟା କର, ସେଟା କର। ନିଜେ ଦେଖିଲା ବେଳୁ ମାମିଲତି କରିକି ପଳେଇ ଛନ୍ତି
କଣ ହେଉଛି? କଣ କହୁଛନ୍ତି?
ଆରେ, ଏଠୁ କାମ ନା କହିକି ପଳେଇଲେ। ଯାଇକି ରୁମ୍ ରେ ଶୋଇଛନ୍ତି।
ହୁଁ ସେ ତ ଆ କ ରକମ
ଭିଡିଓ କଲ କରିଦେଇ କି। ଏଇଟା କର, ସେଟା କର।
ତୁ, ତ-କହିଲେ ମାମୁଁ ନହେଲେ ଶୁଣୁ, ଶୁଣିବ ଆଉ ମାମୁଁ
ହ ଆମ
ହଁ। ଗୋଟେ, ଗୋଟେ, ଗୋଟେ ବି ଗ୍ଲାସ୍ କଣ ପାଇଁ? ହଁ, ମୁଁ ବା, ମୁଁ ବା କହିଲି ଭାଇଙ୍କି ଗୋଟେ ମତେ, ଏ ମୋର ଗୋଟେ କାର୍ଡ କରେ ଦିଅ, ସେ ଯୋଉ ଘଣ୍ଟା ଟା ତତେ କହୁନଥିଲି, ଦେଖଉନଥିଲି ପୂଜା। ସେଇ କଥା ମୁଁ ଭାଇଙ୍କୁ କହିଲି ମୋର ଗୋଟେ କାର୍ଡ କରି ଦିଅ ମୋର ମାସକୁ, ଶହେ ବାର ଟଙ୍କା ଦେବି। ଦି ବର୍ଷ ଯାଏ। ମୋର ଚବିଶ ଟଙ୍କା ମୋ ପାଖରେ ନାହିଁ। ମ, ମତେ ଖାଲି ହଁ ମାରିଲେ କାର୍ଡ ଆଲୋ ହାତ ଘଣ୍ଟା ଗୋଟେ ହେଲା। ଭଲ ଲାଗୁଛି। ମୁଁ କହିଲି ଆଉ, ତାକୁ ନ ପଚାରେ ସେପଟୁ ପବନ ବହିବନି ହେଲା। ଭୁ ଝିଲୁ, ପୂଜା। ହେଲା ହାତ ହଣ୍ଡା ଗୋଟେ ଫ୍ଲିପ୍ କାର୍ଡ ରେ ଦେଖିଲି। କୋଉ କମ୍ପାନୀ କହୁଛୁ?
ହଁ।
ସେ ଗୋଟେ କଣ, କୋଟଲାଣ୍ଡ ଲଣ୍ଡନ ନା କଣ ଗୋଟେ। ଭଲ କମ୍ପାନୀଟା ହେଲା।
ହୁଁ।
ମୁଁ କହିଲି, ଭାଇ ମୋର ଯୋଉ ଭାଇଙ୍କୁ କହିଲି ମୋର କାର୍ଡ କରିଦିଅ। ଯୋଉ ଫ୍ଲିପ୍ କାର୍ଡ ରେ ଯୋଉ କାର୍ଡ କରିନାହାନ୍ତି। କରି ଦିଅ, ମୋର ମାସକୁ ଶହେ ବାର ଟଙ୍କା ଦେବି। ଚବିଶ ଶହ ଟଙ୍କା, ମୋର ଦି ବର୍ଷ ଦିଏ। ଶହେ, ଶହେ ଟଙ୍କା କଣ, ଶହେ ଟଙ୍କା ଲେଖାଏ ମୋର କଟିଗଲେ ବାଧିବନି। ଚବିଶହ ଟଙ୍କା ବାଜିଗଲା। ହେଲା।
ଆଛା, ଆଛା।
କରିଦେଲେ ଦିଦି କହିଲେ ହଁ ହଁ।
ହଉ ହଉ ତୁ କ ତୁ କଲ କରିବୁ।
କଉ ଦିନ।
ଏବେ କଲ୍ କରିବୁ ସେପଟୁ।
ଏ-ଏକା କଥା ବା ତୁ କଲେ ଯାହା ମୁଁ କଲେ ସେୟା। ନା ସେୟା ନୁହ ମୁଁ ବି ତ। ଆଇ ସମ୍ପର୍କ ନାହିଁ କଣ। ଶୁଣେ କଣ୍ଡାନି ବଇଛି ସେ ଘରେ ହେଲା ପୂଜା ବଇଛି। କ ଗ ପୂଜା ବଇଛି ଏ ଘରେ କଣ୍ଢେଇ ତାକୁ ଲଗାତାର ଫୋନ କରିଚାଲିଛି କରିଚାଲିଛି ମୁଁ ତ ସେ ଏପଟେ ଗପୁଚି। କଣ୍ଡାନୀ ସେପଟେ ପୂଜା ସେପଟେ ରିଙ୍କୁ ଭାଇ ସହ ଗପୁଛି ହେଲା ଲୋ ଥ ମତେ କଣ୍ଡାନୀ କହୁଛି। ପୂଜା କହୁଛି ତୁ ଗଲୁ କଣ୍ଢେଇ ନାନୀ କାହିଁ ଏତେଥର ଫୋନ କଲାଣି ଗଲୁ ଗଲୁ ମୁଁ ଗଲିିନି ହେଲା। ବୋଲି କରିଥାନ୍ତ ଯଦି ଫୋନ କରି କରି ଯେମିତି ପୂଜା ନ ଉଠେଇଲା ତାଙ୍କୁ ମେ ସେଜ କରିଛି ଆଇଲୁ ଟିକେ ଏ ସିି ଲଗେଇ ଦେଇଯିବୁ।
ହୁଁ।
ଫ୍ରି ହେଲ ହଉ।
ହଉ ରଖୁଛି।
ହଁ ହଁ।
ନିମୁଡ଼ା ନିମୁ।